ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହୁଁ କଣ କରୁଛୁ?
ଏଇଠି ବଇଚୁ ଆଉ
ଲୁଡୁ ପକେଇଲେ ଜାଣିଛୁଟି
ଲୁଡୁ
କେମିଷ୍ଟ୍ରି କେମିଷ୍ଟ୍ରି।
କାହିଁକି ବା।
ହଁ ପଣ୍ଡା ସାର୍ କହିଲେ ରିଚେକିଙ୍ଗ ପକେଇବାକୁ ତାର କଣ ଦଶ ବାର ମାର୍କ ବଢିବ।
ଓ ହୋ ଚନ୍ଦନ ଏତେ ମାର୍କ କେମିତି କିରେ ରଖିଲା?
ଉଁ।
ଚନ୍ଦନ ବା ଅକ୍ଷର ଭଲ ନୁହଁ
ଚନ୍ଦନର କେତେ କି?
ଚନ୍ଦନର ଚାରିଶହ ଛୟାଳିଶ ଟି।
ହୁଁ -ହୁଁ। ପଢିଲା ଆଉ।
ଶକ୍ତିର କେତେ ତୁ ଜାଣିନୁ?
ଶକ୍ତିର କେତେ?
ଶକ୍ତିର ମୁଁ ତ ଜାଣିନି ଲୁଡୁ କଣ କଉଁଥିଲା ସେ ଫେଲ ହେଇଁଛି ବିଲି।
ହୁଁ। ଆଉ ରୋଷେଇ କଣ ହେଇଥିଲା ଆଜି?
ରୋଷେଇ ଆଜି ଗୋଟେ ଭୋଜି ଥିଲା ଯାଇଥିଲୁ। ଭୋଜି ଥିଲା ଗାଁରେ ଗୋଟେ ବ୍ରାହ୍ମଣ ଘର ଭୋଜି ବାରପତ୍ର ଥିଲା। ଠାକୁରାଣୀଙ୍କ ପାଖରେ ସେଠିକି ଯାଇଥିଲୁ।
କଣ କଣ ହେଇଥିଲା ସାଧା ତ।
ନା ଆଇଁଷ ନା ବାରପତ୍ରରେ ଆଇଁଷ।
ହଁ ବାରପତ୍ର।
ହୁଁ।
ହଁ ଆମର ଆଡେ ବି ବାରପତ୍ର ଆଇଁଷ।
ଆଇଁଷଟି।
ହଁ ବା।
ହୁଁ।
ଏବେ ଆମେ ଫୋନରେ ଯେତେବେଳେ କଥା ହଉଚେ, ମୋ ଫୋନ ଆଇଲେ ତୁ ତ କିଣିଲୁନି?
ମୁଁ ଶୋଇପଡ଼ିଥିଲି ବା।
ଲିକୁ ଆଇଥେଲା। ଚଢା କଥା ଖାଲି କହୁଛି ଲୁଡୁ ଆଇଥିଲା।
ଓହୋ, ତାପରେ,
ନାମ ସେଇତ, ମତେ ଫୋନ କରିକି ରଛି ତୁ କାଇହିଁ କୋଉଟ କି ମେସେଜ କରୁଚୁ କାଇଁ କଣ କରୁଚୁ।
କିଏ ବା,
ଦେବ।
ଦେବ ପାଖୁଙ୍କୁ ମୁଁ ଆଜି ଗୋଟେ ବଢିଆ ଷ୍ଟୋରି ଟା ପଠେଇଛି ଯୋଉ ରିଲସଟା ଗୋଟେ ପଠେଇଛି ଯେ ସିଏ ଚଲଉଛି ଆଇଡିକି କିଏ ଚଲଉ ମୁଁ ବି ନିଜେ ଜାଣିନି ମୁଁ କିନ୍ତୁ ପଠେଇ ନେଇଚି ଆଁ।
ଆାଇ ସିଏ ତା ମା ଇଏ ଚଲଉଚି ବା ସେ ଯଉ ପଠେଇଥିଲି। ଫଟୋ ମୁଁ ତାକୁ ଛାଡିଥିଲି ସେ ଝିଅର ଫଟୋ ତାକୁ ଛାଡିଥିଲି।
ହଁ,
ମତେ ପନ୍ଦର ଥର ପଚାରୁଚି ରଖେଇଦେଲାନି କିଏ ପଠେଇଚି ତୋତେ କିଏ ପଠେଇଚି ତୋତେ କିଏ ପଠେଇଚି।
ମତେ ଟିକେ ତୋ ପଠ ଛାଡ଼ୁନୁ ଦେଖିବାଯାଏ କିଏ
ଆମର ମୁହଁ ଦେଖାନା ନାଁ? ସେ ଫୋନ ଉଠେଇଲାନି ଗୋଟିଏ ହେଲା ସେଜୋ ଥରିଏ ଜମା ତୋ ଆରମ୍ଭ କଲି।
କଣ?
କଅଁ କହିଲା ଭସ କରିବା। କଣ,
ସେ ଫଟୋ ତୁ କଉଠୁ ଆଇଲୁ?
ଦଶଟା କୁହ ହଟବା ଇଏ ଦେଲା। କୁବୁ,
ଗୁଗୁଲିୀ
ହୁଁ,
ମାନେ ହଉଛି ସିଏ କୋଉଠୁ ଆଇଁଲା ମାନେ କିଏ କହିଲା ଆମ କଲେଜ ର।
ମୁଁ ଚିହ୍ନିଲିରେ ଭଲକି।
ମୋ ପାଖକୁ ଟିକେ ଛାଡ଼ିଲୁ।
ଆଉ ଛାଡ଼ିବି ଆଉ ରଇଥା
ହୁଁ,
ପନ୍ଦର ଥର ପରେ ତତେ କିଏ ପଠେଇଲା। ତୁ କେମିତି ଯାଇଁଲୁ ତତେ କିଏ ଗୋଟେ ପଠେଇଛି ନା ତୁ କହ? କହୁନ କୁହ ମୁଁ କହିଲି ମୁଁ ମତେ ଯିଏ ପଠେଇଲେ କ ଣ କଲା
ତା ପରେ,
କାନ୍ଦୁଣି ମାନ୍ଦୁଣି ମୁଁ କହିଲି ଚିନ୍ତା ନାହିଁ ହେଲା ଗୋଟେ ଷ୍ଟୋରି କରିଦେବି। କଣ ଆଇଡିଆ ଥିଲା ପୋଷ୍ଟ ହେଇକି ମୁଁ ଆଇଁଲି ଆଉ କିଏ କେ ଜାଣିଚି ଅବାକିଆ ଦେଖାହୋଉଚି ମୁଁ ଜାଣିପାରୁନି ଝିଅ ଓ ଆମ କଲେଜ ଚିନି ପାରୁନି ମୁଁ ଚିହ୍ନି ପାରୁନି କିଏ ସିଏ।
ଆମ କଲେଜର ଫାଷ୍ଟ୍ ଇଅର ପିଲା କାଳେ।
ଆବେ ଆମ ବ୍ୟାଚ୍‌ ର ବେ
ଓହୋ।
ଆଉ କଣ ଦେହ ଭଲ ଅଛି କି? ବର୍ଷା ହୋଉଚି ନାଁ ମ ହାଡ଼େ?
ହଁ ବର୍ଷା ହେଇଥିଲା ଦଶ ପନ୍ଦର ମିଣ୍ଟି ପରେ ତାପରେ ତ ଆଉ ନାହିଁ।
ଉଁ
ବର୍ଷା ହେଇଥିଲା ବା ଦଶ ପନ୍ଦର ମିଣ୍ଟି ଖଣ୍ଡେ ହେଇଥିଲା।
ଏବେ?
ହଁ ହେଇଥିଲା କେତୋଳେ କହିଲୁ ବାରଟା ବେଳେ ତ ଆରମ୍ଭ ହେଲା, ଘଡ଼ଘଡ଼ି କିନ୍ତୁ ବୋହୁତ ଘଡ଼ଘଡ଼ି।
ଏପଟେ ତ ଦିନ ଯାଗି ଖରା ରାତିକି ଯୋଉ ଭଳିଆ ବର୍ଷା ହବ ଆଉ ଚାରିଟା ଅଳିଆ ଜାଣିଥିବୁ ଆଉ।
ଆରେ କାଲି ଚାରଟା ବେଳେ ଏମିତି ଉଠେଁଇଥିଲା ବର୍ଷା ନାହିଁ କିଛି ନାହିଁ। ଦିଟା ତିନିଟା ଅଳେ ଉଠେଇଁ ଥିଲା ବର୍ଷା ନାହିଁ କିଛି ନାହିଁ। ଅନ୍ଧାରି କରଦେଇଥିଲା ପୁରା।
କାଲି ବା ଆମେ ଗଲୁ ଯାଜପୁରୁ ବର୍ଷା ପକେଇଲା ଚାରିଟା ଅଳୁ ବାହାରଲୁ ଯାଇକି ପାଁଶଟା ଅଳୁକୁ ଚଣ୍ଡିଖୋଲ ଯାଇଥିଲୁ।
ଉଏ ସେଇ ଯୋଉ ଇଏରେ କ୍ୟାଟରିଗ୍ ରେ। ଉଁ
ହବା
ଆରେ ସେ ଭଡ଼ା ସେମାନେ ଦିଅନ୍ତି ନା, ତମେ ଦିଅ
ତାଙ୍କର ସବୁ, ଖାଇବା ଫାୟା ଖର୍ଚ ତାଙ୍କର ସବୁ
ଉ ହୁଁ ଯାଜପୁରରୁ ତୁ କେତେବେଳେ ବାହାରିଲ?
ତ ବାହାରିଲୁ ପାଞ୍ଚଟାରୁ, ବାହାରିଲୁ ଭୁବନେଶ୍ୱର ରୁ ପହଞ୍ଚି ଗଲୁ, ସାତଟା ସୁଧା ଆଉ
ଓ ହୋ
ଦି ଘଣ୍ଟା ଖଣ୍ଡେ ଲାଗିଲା ଆଉ ନା ଚଣ୍ଡିଖୋଲ କଣ କମ୍ ବାଟ, ଯାଜପୁରୁ ଆଗକୁ ନା
ହୁଁ
ବସ ରେ ଯାଇଥିଲୁ, ଛୋଟ ବସ ଆସୁ ଆସୁ ସେଠୁ ହେଇଗଲା ତୁ ଗୋଟେରେ ବାହାରିଲୁ, ଏଠୁ ଆସି ତିନିଟା ବେଳେ ପହଞ୍ଚିଥିବୁ ଆ
ହୁଁ
ସେବରଲା
ଶୁଇଁକି ପୁଣି କ୍ଲାସ୍ ଯାଇଥିବ?
ଆଜି ପା କ୍ଲାସ ଥିଲା, କାଲି ଆଇଲୁ
କ୍ଲାସ ରେ ତ ଖାଲି ନିଦ ମାଡୁଥିବ ରେ
କହନା କହନା। ଆରେ ତୁ ଯାଇଛୁ ଏଇଠୁ କି। ତୁ କଉଦିନ ଯାଇଥିଲୁ ଆଣିବାକୁ ସାର୍ଟିଫିକେଟ କହିଲୁ ମତେ।
ସାର୍ଟିଫିକେଟ ବୁଧବାର ଦିନ।
ସେଦିନ ଆଇଥିଲା ସେ।
କାଇଁ ନାଇଁତ ମୁଁ ତ ଦେଖିନି ମୁଁ ଗଲାବେଳେ କିଏ ନଥିଲା ଖାଲି କିଏ କହିଲୁ ଥେଲା।
ଆଉ ମତେ ଲୁଡୁ କହିଲା ଲୁଡୁ କୁ ତୁ ଦେଖିଛୁ। ଆଉ ଲୁଡୁ କହିଲ ମୁଁ ପାଣ୍ଡୁ ଆସ
ଆସୁ ଜାଇଁଥିଲୁ କିନ୍ତୁ ଆସ ସୁ ର ମୋର ଅଫିସ୍ ପାଖରେ ଥିଲା ଲୁଡ଼ୁ ଆଗ ଯାଇ ଆଣିଥିଲା ଭେରି।
ମତେ କହିଲା ପାଣ୍ଡୁ ନହଲେ ପଚାରିବୁ ସେ ଆଇଥିଲା ମୁଁ ଦେଖିଛି।
ନା ମୁଁ ତ ଆଉ ଦେଖିନି ମୁଁ ୟାକୁ ଦେଖିଛି ଲୁଡୁ ବାଣ୍ଡକୁ ଦେଖିଛି। ତାକୁ ଦେଖିନି।
ମତେ କହିଲା ସିଏ ଆଇଥିଲା ଦିନ ତ ମୁଁ ତାକୁ ପଚାରିଲି ତ ଅଂଶ
ନା ନା। ଆଉ ଆଉ କଣ?
ଗୁଗୁଲି ତ
ଗୁଗୁଲି ପାଖକୁ ଯାଇନଥିଲୁ।
ସିଏ ଘରେ ଆସିନି ଭୁବନେଶ୍ୱର।
ଆଉ?
ଆସିନି ଆସିନି ସେ।
ସେ କଣ ପ୍ଲସ୍ ଥ୍ରୀ କଉଠି ଗମେଣ୍ଟରେ କରୁଛି ନା କଉଠି?
ପ୍ରାଇଭେଟରେ ବେ ତାଙ୍କ ଏଠି ହଁ ସେଟା ମୁଁ ଜାଣନି।
ଉଁ
ପାଖେରେ କୋଉଠି କରିବ।
ମାନେ ଆଡ଼ମିଶନ କରିନି।
ପଢି ସାରିଲିନା ପୁରା ପ୍ରାଇଭେଟେ ଲାଷ୍ଟ ପୁରା। ପ୍ରାଇଭେଟେ ରେ ଚବିଶ ନା ପଚିଶ ସେତେବେଳେ ଲାଷ୍ଟ ଡେଟେ।
ହଁ ମୁଁ ଯାଇଥିଲି ବା ଚବିଶ ରେ କରିବାକୁ ବା।
ହଁ ସେ ସେଇଠି କାଲକୁଲେଟର କରଲା ପା।
ହୁଁ।
ଆଉ କଉଠି କି ସେଇ କାକଟ ପୁର କଲେଜ।
କାକଟପୁରରୁ ସାରଳା ରେ ବୋଧେ କଲା।
ପ୍ରାଇଭେଟରେ କଲା ଗମେଣ୍ଟ ନୁହଁ।
ହଁ ବା ସେଇ ସାରଳା କଣ କି ପ୍ରାଇଭେଟ ବା।
ମୁଁ ଙ୍କ ଜାଣିଛି ସାରଳା ଯୋଉ ଇଏ ପଡୁଥିଲା କିରେ ବାପୁନି ଭାଇ।
ପାପୁନି ଭାଇ ହଁ ପ୍ଲସ୍ ଟୁ ଅଛି ପ୍ଲସ୍ ଟୁ ବି ସେଠି ଅଛି।
ବାପୁନି ଭାଈ ପଡୁନଥିଲା ସେଠି।
ହଁ। ବାପୁନି ଫାପୁନି ଫୋନ କରନ୍ତନି ବାପୁନି ଫୋନ କରେନି?
ବାପୁନି ବା କରିନି ବାପ ପୁନି ନା କରନି ମେସେଜ କରେଇ। ଫୋନ ନାଇ ଆଁ କାହିଁ ଙ୍କ ଇଣ୍ଟର୍ନସିପ୍ କରୁଥିଲି ଆଉ ତାକୁ।
ହୁଁ। ରୀତେଶ ଦାଦା ଭାଇ କି ମୁଁ ଆଜି ଦେଖିଥିଲି ତୁଳସୀପୁରରେ।
ତୁଳସୀପୁର ଛକରେ?
ହୁଁ।
ମତେ ଫୋନ କରି କହୁଛି ହଜାର ଟଙ୍କା ପଠଉନୁ ମୋବାଇଲ କିଣିବା ମୁଁ କହିଲି ହଜାର ଟଙ୍କା ମୁଁ କୋଉଠୁ ଆଣିବି। ମୋବାଇଲ କଣ ହଜାର ଟଙ୍କାରେ ହେଇଯିବ? ସେଇଟା କହଲି ଆ ହଜାର ଟଙ୍କା ରେ କି ମୋବାଇଲ ହେବ। ନା କୋଡିଏ ହଜାର ଟଙ୍କା ମୋବାଇଲ ଦଉନ ଏଇନା କୋଡିଏ ହଜାର ଟଙ୍କା ହଁ ସେଇ କଥାଟା କହିବୁ। ହଜାର ଟଙ୍କା କଣ ମୋବାଇଲ। ତତେ ଯେତେ ମାଗିଲେ ଦବୁନୁ। ଉଁ ହୁଁ ହ। କୋଡିଏ ନାଇଁ କି?
ମୁଁ ଏଇନା ଏଠି ପାଟେରେ ଆମର ପାଟେରେ
ଦି
ଆମ ଗାଁ ପାଟେରେ ବର୍ଷା ହଉନଥିଲା ଥଣ୍ଡାଳିଆ ପାଗ ଦେଇଥିଲା ଆଇଛୁ। ଏନା ଇଏ କରିସାରିଲା ପରେ ଜିମି ଏଇନା ଯିବୁ ଜିମି କେତେ ଛଅଟା ରୁ ସାତ
ଜିମି ଯାଉଛ ନୁହଁ ଭାଇ ବଡି ଫଡି ବାହାର କରି ବାଉଁଶର ହବ ତମେ ଆଉ।
ଆ ଜୁଆଡ଼େ ତ ଗୋଟେ ଏକ୍ସରସାଇଜ୍ କରିବାକୁ ପଡ଼ିବ ଆଉ।
ସେଇଥିରେ ତ ବାଉଂଶର ଆଉ କଣ ଦରକାରେ।
କିଏ କିଏ ଯାଉଛ ବା ସୂର୍ଯ୍ୟ ଭାଇ କିଏ ଯାଉଛ ଗୁଗୁଲା ଦାଦି ତୁ
ନା ସିଏ ଯାଉଛନ୍ତି ଏବେ ସକାଳ ବେଳା। ସକାଳ ବେଳା ଯାଆନ୍ତି ବଡାପାର ଗୁଗୁଲା ଯୋଉ ବଡାପାର
ସୋନୁ ଭାଇର ବଡପା ଯାଆନ୍ତି। ବଡପାର ସୋନୁ ଭାଇର ଯାଉଛନ୍ତି ହେରି ତାପରେ ଗୁଗୁଲା ଦି ମୁଁ ରାହୁଲୁ ଆଉ ଗୋଟେ ଭାଇ ଗୋଟେ ସେ ଆଗରୁ ଜିମ୍ ଯାଉଥିଲେ ଏବେ ବାହାରକୁ ପଳେଇଥିଲେ ସେ ସେଠି ବି ତାମିଲନାଡ଼ୁରେ ରହନ୍ତି ତାମିଲ ନାଡୁରେ ବି ଜିମ୍ କରନ୍ତି, ସେ ଆଜି ଆଇଚନ୍ତି କାଲି ଆଇଚନ୍ତି ସେ ଆ ଯିବା ଆଜଠାରୁ ଆଉ। ଉଁ।
ଉଁ।
ହଉ ଯାଉଚି।
କଣ କହୁଚୁ?
ଯାଅ ଜିମ୍ ନା ଆଉ
ହଁ ଜିମି
ସିମ୍ପୁଲୁ ଫୋନ କରିବେନି।
ସିମ୍ପୁଲୁ ନମ୍ବର ମୋ ପାଖରେ ନାହିଁ କି ତି ସିମ୍ପୁଲୁ ନମ୍ବର ଥିଲାବେଳେ ଫୋନ କରିଥିଲା। ଆଉ ସେ ନମ୍ବର ତ ହଜିଯାଇଛି ମୋବାଇଲ ଯୋଉ ହଜିଗଲା ସେ ଆଉ
ସିମ୍ପୁଲୁ କଣ ଯୋଉ କମ୍ପ୍ୟୁଟର ଏ ଆଇ କରିଆକୁ ଆସିବ। ସେ ଇଏଟା ବାପୁନି ଭାଇ ଯୋଉଟା କରିଥିଲା ଏ ଆଇ ଉପରେ ସେଇ ଗୋଟିକ। ଆରେ ବଡ ଭାଇ ବା ରାଜା ଭାଇ।
ଓହୋ ଏଇ ବି ଟେକ ଲାଇନ ଯୋଉ ଏ ଆ
ହଁ ଏ ହଁ ଏ ଆଇ ଉପରେ।
ସେ ଯେ ଇ ଇ ବା ଦେଇଥିଲା।
କଣ?
ଜେ ଇ ଇ ଦେଇଥିଲା ବା।
ଜେ ଇ ଇ ଦେଇଥିଲା ଯେ କଣ ହେଲା ମୁଁ ଜାଣିନି।
ତୁ ଜେ ଇ ଦବା କଥା।
ମୁଁ ସେ ଜେ ଇ ଇ ତ ଖାଲି ପଢିଚି ଘରେ ଦେଇଦେବି।
ଆରେ ତୁ ଆର ବର୍ଷ ଏବର୍ଷ ପ୍ରିପେୟାର ହେଇକି ଦଉନୁ।
ହୁଁ ଯାହା ବି ହେଲେ ପ୍ରିପାରସନ ଦରକାର ନା ନାଇଁ।